ହ୍ୟାଲୋ ହ୍ୟାଲୋ।
ହଁ ସୁଣି ପାରୁଚନ୍ତି? ଜାଣି ପାରୁଚ?
ଆଜ୍ଞା? ଆଜ୍ଞା?
ହାଲୋ ହଁ ଆପଣ ଶୁ ଶୁଣ
ହଁ ଶୁଣିପାରୁଛି। ଆପଣ?
ମତ
ଆଜ୍ଞା।
ଜ୍ଞା କୁହନ୍ତୁ ଆପଣ
ମୁଁ କଟକରୁୁ କହୁଥିଲି ଆପଣ କହୁଠୁ?
ମୁଁ
ହେଲୋ।
କଟକରେ କଉ କଉ ସବୁ ପର୍ବପରବା
ଦଶହରା, ଏମିତି ଲକ୍ଷ୍ମୀ ପୂଜା, ସବୁ କଟକ ବାଲିଯାତ୍ରା ହୁଏ। ଏମିତି ଆଉ।
ମୁଁ ଗୋଟେ କଣ ଶୁଣିଚି ବା ଦଶହରା ହୁଏ ପୁରା ଜୋରଦା ଧୁମ ଧାମ ରେ। ଇଆଡେ଼ ଭୁବନେଶ୍ୱରରେ ସ ହୁଁ ବା। ଗଣେଶ ପୂଜା ଏଇଗୁଡା ତ ବହୁତ ଧୁମ ଦାମଟା ଉଁ ହୁଁ ଆଉ କଟକ ପୂଜା କେମିତି କଣ ପାଳନ ହୁଏ ମତେ ଟିକ କହ
ହଁ, ଦୁର୍ଗା ପୂଜା ଏମିତି ସେଓ ଭଲ ଗୋଟେ ଫ୍ରଣ୍ଟ ରେ ଡେକୋରେସନ ଭଲ କରନ୍ତି, ପ୍ରସେସନ ଦିନ ଭଲ ଭଲ ମାନେ ବାଜା ଫାଜା ଡିଜେ ଫିଜେ ଏମିତି ସବୁ ଆଣିକି ପ୍ରସେସନ କରନି ଭଲ ମୂର୍ତ୍ତି ହୁଏନି ଚାନ୍ଦି ମେଢ ହୁଏ। ସୁନା ମେଢ ହୁଏ ଏମିତି ସବୁ କୁହନ୍ତି ଆଉ।
ଭାଇ, ମୁଁତ ବହୁତ ଶୁଣିଚି ସେଠି ବହୁତ ହୁଏ ସେଠି କଟକ ଭୁବନେଶ୍ୱରରେ ତ ଖାଲି ଗୋଟେ ଚାନ୍ଦୀ ମେଢ଼ ପୁରୁଣା ଷ୍ଟେସନବଜାର ସେଇଠି ଖାଲି ଗୋଟେଇ ଚାନ୍ଦୀ ମେଡ଼ ହୁଏ ଗୋ ଭୁବନେଶ୍ୱରରେ।
ଓଃ, ହ।
ସବୁ କଟକରେ
ନାଇଁ।
କଟକ ରେ କେତେଟା
ଆପଣ ନାଇ ଛ, ଛ ସାତଟା ଖଣ୍ଡେ ହୁଏ।
ଓ ତାହାଲେ ତ ବହୁ
ଆଉ ଆପଣ ଏବେ କଣ କରୁଥିଲେ? ବହୁତ ବଢିଆ
ମୁଁ
ଏ ୱାନ
ଆଳିଆ ଟପରୁ
ହାଲୋ।
ବଡଗେଟ କରିକି ପୂରା ହୁଏ। ବହୁତ ବଡ ମୂର୍ତ୍ତି ବି ପୁରା ଥାଏ। ଯେମିତି କି ବହୁତ ପ୍ରସିଦ୍ଧ ଜା ରାୟଗଡା ସୁନ୍ଦରଗଡ଼ ଶହିଦନଗର ନ
ହୁଁ ହୁଁ।
ଆଉଗୁଡା ଏଇଗୁଡା ପୁରା ବହୁତ ବ ପୁରା ପଡିଆ ହଁ।
ହୁଁ।
ଗୁଡା ପଡ଼ିଆ ସବୁ ଥାଏ। ସବୁ ବଡ ବଡ଼ ପୁରା ଆଉ
ଆପଣ ରଜ କେମିତି ପାଳିଲେ?
ଏପର କାଇଁ ଜାଗା? ହଁ, ଆପଣଙ୍କର ରଜ କେମିତି
ହୁଁ।
ହଁ ଭଲ ଡ୍ରେସ ନୂଆଡ୍ରେସ ରଜରେ କରିଥିଲୁ, ପିଠା ବି ଖାଇଵାକୁ କରିଥିଲୁ। ଏଇନା ରଜ ମହୋତ୍ସବ ହେଇଥିଲା ଯେ ସେଥିରେ ଭାଗ ନେଇଥିଲୁ।
ସେଟାରେ କଣ ହୁଏ? ଉହୁଁ ହୁଁ କଉ
କଣ କହିଲେ?
କୋଉ ପିଠା କରିଥିଲେ?
ହେଲୋ। ଏ ପୋଡପିଠା ମୁଆପିଠା।
ଏଟା ଆପଣ ଙ୍କୁ
ନ୍ତି ଆଉ ପୋଡପିଠା
କେମିତି?
ଗୁଟା ଗୁଟେଏ ଏମିତି ଗୁଡ ଚୁନ ନ ଡିଆ ଏମତି ସବୁ ଆଜ୍ଞା। କଣ କହିଲେ?
କେମତି କରିଥିଲେ ମୋତେ ଟିକେ କହିବେ? ପିଠା ସବୁ କେମିତି କରିଥି ଏ ମନ?
ହଁ କହୁଚି। ଚୁନା ଚୁନା ଦେଇଥିବେ, ତାର ଗୁଡ ଆଗେ ଜନ୍ତି କିି ଆ ନଡିଆ ତାପରେ ଗୋଲମରିଚ ଗୁଜୁରାତି ସବୁ ପକେଇକି ତାକୁ ଇଏ କରିକି ଗୋଟେ କଡେଇରେ ଆଣିକି ସେ ଯୋଉ ଯନ୍ତାର ର କି ନା ରଖିକି ତା ଉପରେ ଚୁଲିରେ ତାପରେ ହେଇଯିବ ପୋଡପିଠା ଆଉ ତାପରଦିନ ଖାଇବେ ଆଉ। ହାଲୋ।
ପୋଡ଼ପିଠା କରିବା କେମତି କଣ? ଭଜା କଣ କରନ୍ତି ବୋଧେ ମୋତେ ଯାହା ଲାଗୁଛି।
ହଁ। ହଁ ନାଇଁ ର ମାମା କରନ୍ତି ମୁଁ ଜାଣିଚି ଆଉ।
ଟା କଉ ଗୋଟେ ପିଠା କହୁଥିଲ କ
କଁ କହିଲେ?
ଆଡ଼ିଦେଲୁ। ଏ ଆଉ ଗୋଟେ କୋଉ ଗୋଟେ ପିଠା ଆପଣ କୋଉ କଣ କରନ୍ତି ରଜରେ?
ଏଇ ମୁଆପିଠା। ସେ ତ ବରା କାକେରା ଏଇ ନିବେ ଆଉ।
ମିସେଇ
ବରା ବରା ତ ଏମିତି ବିରି ବତୁରକି ଛାଣନ୍ତି ଆଉ କାକେରା ଟା ମୁଆପିଠା ହଁ ମାନେ ଯୋରା ମାନେ ଦେଇ ଦେଇକି ସେଦୁଅ ଦେଇକି ମାନେ କଡେଇରେ ତାକୁ ସିଝେଇକି ଯେ ପିଠାଟାକୁ କଡେଇ ନହେଲେ ଯୋଉ ଇଟିଲି ଛାଞ୍ଚ ସେଥିରେ ସବୁ ସିଜେଇବି ଆଉ
ଆଁ
ଆପଣ ଶୁଣିଲେନି ଆଉ
ଏ ଯୋଉ ମଣ୍ଡା ପିଠା ଯୋଉ କୁହନ୍ତି
ନା ଆଉ
ସେଇ ପିଠା?
ହ ନା ନା ନା। ହେଟା ଅଲ ଆଉ ଗୋଟେ ମୁଆପିଠା ମାନେ ସେଦୁଅରେ ଦେଇ ନାଁ ହେଟା ଅଲଗା।
ଆଜ୍ଞା ଆଜ୍ଞା।
ହୁଁ।
କଉ ରଜ ମହୋତ୍ସବରେ ଆପଣ ହୁଁ
ହୁଁ
ଆପଣ ମିଶିଥିଲେ ଆପଣ ଜ ତ କହିଲ
ଏଇ ଯୋଉ ଏଥିରେ ମିସିଥିଲି କୋଉଥିରେ କହିଲେ ଏଇ ଯୋଉ ମ୍ୟୁଜିକ ଚେୟାରରେ। ମ୍ୟୁଜୀକ ଚେୟାର ଆଉ ଗୋଟେ ଡିବେଟ କମ୍ପିସନ ହୋଉଥିଲା ସେଇଥିରେ ଆଉ।
ହ୍ୟାଲୋ।
ଆଉ ସେଥିରେ ଗାଇଲେ କିଛି
ହଁ ଗୋଟେ ପ୍ରାଇଜ୍ ବି ପାଇଚି। ସେକେଣ୍ଡ ହେଇଥିଲି।
କୋଉଥିରେ ସେକେଣ୍ଡ ହେଇଛନ୍ତି?
ହଁ। ଏଇ ମ୍ୟୂଜିକ ଚେୟାରରେ ଫାଷ୍ଟ। ଡିବେଟ ରେ ସେକେଣ୍ଡ ଆଉ
ହ ସେ ହ୍ୟାଲୋ ଆଜ୍ଞା।
କେମିତି ପାଳନ ହୁଏ କଟକରେ?
ଭଲ।
କଟକ ପରେ
ଭଲ ପାଳ ଭଲ ହୁଏ। ନାଇମ ଏମ୍ ଏମିତି ବଢିଆ ବଡ ବଡ ମୂର୍ତି ହୁଅନ୍ତି। ଡେକୋରେସନ ଭଲ ହୁଏ।
ଗେଟେ ଗୁଡ଼ା ତ ମସ୍ତ ମସ୍ତ ହୁଏ। ନାଇଟି ଗେଟ୍
ତାଡ଼
ଏମତି ଆଉ। ଆପଣଙ୍କ ଆଡେ କଣ ପାଳନ୍ତି? ହେ ହେଇଆଡେ ଅଛି ଏଇ
ଦୁର୍ଗା ପୂଜା ହଉ
ହ୍ୟାଲୋ।
କିଛି ହୁଏ ବହୁ ପୁରା ଧୁମଧାମ ରେ ପୁର ପାଳନ ଜ ବଡ଼ ବଡ ମୂର୍ତ୍ତି ପୁରା କରାହୁଏ। ପୁରା ଶହେ ଫୁଟ କ ଭାବିକି ମୋର କର ଲୋକ ପୁରା ଭିଡା ପୁରା ଜମେ ହେଇଥାନ୍ତି, ତା ସାଙ୍ଗରେ ମିନା ବ
ହୁଁ ଉଁ ହୁଁ ଉଁ
ହୁଁ ଉଁ
ସବୁ ଟାଇପ ପ୍ରକାର ଦୋକାନ ପଡିଥାଏ। ହର ଏକ ମାଲ ଦୋକାନ ସବ ଉଖାଏ ଲଙ୍କା ଚପ ଆଉ ଚା, ବହୁତ ପ୍ରକାର ସବୁ
ମମ ହଁ
ବଜାର ମେଲୋଡି ବି ପଡ଼ିଥାଏ। ଖିଆ ପିଆ ପୁରା
ଭଲ ଭଲ ଆକ୍ଟର ମାନେ, ଭଲ ଭଲ ଆକ୍ଟର ମାନେ ବି ଆସନ୍ତି।
ହୁଁ ଉଁ
ଆଜ୍ଞା ସେଠିରେ ମେଲା ବି ଦେଖିବା ପାଇଁ ପୁରା ଲ ପା ବହୁତ ବଡ଼ା ହୁ ପୁରା।
ହୁଁ ଉଁ
ତେମେ ସେଠି ଦେଖିବାକୁ ହେଇଥାଏ।
ଆଉ ଏଠି ସେ ଯୋଉ ଦୁର୍ଗା ପୂଜାର ସେ
ହୁଁ ଉଁ
ସେଇବେଳେ ପୂର୍ଣ୍ଣମୀ ଟା ପୁରା ପାଳନ କରାହୁଏ।
ପାଳନ ସେଇଭଳି ଦୁର୍ଗାପୂଜା ତା ବ ବହୁତ ବଡ ଗେଟ ହେଇଥାଏ।
ଦଉଳିରେ ଖେଳିବାକୁ ମଜା କିଛି
ଆପଣ ଦୋଳିରେ ବସ
ହଁ ମଜା ବହୁତ ଅଛି, ରାମ ଦୋଳିରେ ତ ମୁଣ୍ଡ ବୁଲେଇ ଦିଏ।
ହଁ
ଆଉ
ମୁଁ ରାମଟୋଳିରେ କେବେ ବସେ
ଆପଣଙ୍କୁ ଡର ଲାଗେ? ଆଉ କ'ଣ? ହଉ ଆପଣ ଯାଆନ୍ତୁ କ'ଣ କରିବେ ମୁଁ ରଖୁ